ହୁଁ।
ଜୟ ଶ୍ରୀ ଜଗନ୍ନାଥ ମୋ କଥା ଶୁଣିପାରୁଚନ୍ତି?
ଆଜ୍ଞା।
କଣ କରୁଚନ୍ତି ଆଜ୍ଞା।
ଏଇ ସେ ଜଣଙ୍କ ସହିତ କଥା ହଉଥିଲି।
ବର୍ଷା ହଉଚି?
ହଁ ହଁ।
ଆଛା ମାନେ ପୁରା ବର୍ଷା ପାଗକୁ ବରା ପିଆଜି ଟିକେ ଖାଉଚି। ଆସୁନାହାନ୍ତି ଖାଇବେ।
ଆଜ୍ଞା?
ଆମର ଏ ବର୍ଷା ଟା ଥଣ୍ଡା ପାଗକୁ। ଟିକିଏ ବରା ପିଆଛି ପକୁଡି ମଗେଇଛି ଆସନ୍ତୁ ଖାଇବେ।
ସେ ସୋଭାଗ୍ୟ ନାହିଁ ଆମର।
ନାଇ ନାଇ ସେମିତି ଯଦି ଭଗବାନ ଚାହିଁବେ ସବୁକିଛି ହେଇ ପା ସେଇଟା କେମିତି କହୁଛନ୍ତି ନାହିଁ ନାଟ ଗୁଟୁଙ୍କ ଅର୍ଥ କିଛି ଅଛି କି?
ହୁଁ। ଆଜ୍ଞା।
ଆଉ ଘରେ ସବୁ ପଲ ଅଛନ୍ତି।
ଉଁ ଘରେ ସବୁ ଭଲ।
ଆଉ ଆପଣ ଏବେ କଣ କରୁଚନ୍ତି?
ଏଇ ସେଇ କଥା ହଉଥିଲି ଜଣଙ୍କ ସହ।
କଣ ପ୍ରୋବ୍ଲେମ ହେଇଛି କଣ?
ଆଜ୍ଞା।
କଣ ହେଇଚିକି କିଛି?
ଶୁଭୁନି ଆପଣଙ୍କ କଥା।
ମୁଁ କହିଲି କଣ ପ୍ରୋବ୍ଲେମ୍ ହେଇଚି କି?
ପ୍ରୋବ୍ଲେମ୍ ମାନେ।
କଥା ହେଉଥିଲି ତ ମୁଁ କହିଲି କଣ କିଛି ଅସୁବିଧା ହେଇଚି।
ନାଇଁ ନାଇଁ କିଛି ଅସୁବିଧା ମାନେ କଣ ଅସୁବିଧା ଥିଲେ ହିଁ କିଏ କଥା ହୁଏ? ମାନେ ଭଲ ଥିଲେ କେହି କଣ କଥା ହେଇପାରିବେନି କି?
ହଁ ହେଇପାରିବେ ନାଇଁ କାମୁନୁଟି ବ୍ୟସ୍ତ ଟିକେ ରହିଲା ଭଳିଆ ମତେ ଲାଗିିଲା
ଉଁ ହୁଁ।
ଆଉ ପଢାପଢ଼ି କେ
ଉଁ ଏବେ ତ ପଢାପଢି ଏତେ ଭଲ ନାହିଁ ମାନେ ଭଲ ଚାଲିନି। ଯେହେତୁ ଘରେ ଅଛି। ପୁଣି ହଷ୍ଟେଲ ଗଲେ ପୁଣି ଆଗ ଭଳିଆ ଚାଲିବ ଆଉ।
ତମ ଘରଟା
କଣ?
ତମ ଘରଟା କୋଉଠି?
ମୋ ଘରଟା କଟକ।
ତମେ ପଢିଚନ୍ତି କଉଠି।
କଣ?
ଆପଣ ପଢ଼ା ପଢି
ଆପଣଙ୍କର ମାନେ କଥା ଟା ଶୁଭୁନି।
ଏବେ ଶୁଭିଲା କି ହଁ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ଥିଲା ଏବେ ଶୁିଭିଲା।
ନେଟୱାର୍କ ପ୍ରୋବ୍ଲେମ ଆଉ ସେପଟେ ବହୁତ ସାରା ସାଉଣ୍ଡ ବି ହଉଛି।
ଆଜ୍ଞା ଆଜ୍ଞା ନାଇ ଏବେ ଶୁଭିଲା କି କ୍ଲିଅର।
ହଁ ଏବେ ଶୁଭିଲା।
ଆଜ୍ଞା। ଆଜ୍ଞା।
କୁହନ୍ତୁ? ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମା, ବାପା, ମୁଁ ଆଉ ମୋ ଭାଇ।
ଆଜ୍ଞା।
ଆଜ୍ଞା।
ଆଉ ଆପଣଙ୍କ ଘରେ କିଏ କିଏ?
ଆମ ଘରେ ଆମର ଜଏଣ୍ଟ ଫ୍ୟାମିଲି। ଅ ବାପା ତିନି ଭାଇ, ତିନି ବାପା, ତିନି ବୋଉ ତାଙ୍କ ତାଙ୍କର ଆମର ପାଞ୍ଚ ପୁଅ, ଗୋଟେ ଭଉଣୀ, ଭାଉଜ। ଦି ପୁଅ, ଗୋଟେ ଝିଅ।
ଓହୋ।
ତମେ ସବୁ ଗୋଟେ ଚାଂଶର।
ଭଲ।
ଆଜ୍ଞା ଆଜ୍ଞା। ଆଉ ପଢ଼ାପଢ଼ି କଣ କରୁଛନ୍ତି?
ମୋର ଏଇ ପ୍ଲସ୍ ଥ୍ରୀ କରୁଛି ଏବେ।
ଉଁ ଉଁ ଉଁ।
ଆଉ ଆପଣ?
ମୁଁ ଏବେ ପଢ଼ାପଢ଼ି ସଲାଣି ଜବ ଉଁ କରୁଛି ଗୋଟେ। ହଁ ଫ୍ଲିପକାର୍ଟ ରେ ତା ସହିତ ଜବ୍ ବି ଖୋଜୁଛି ଆଉ ଅଲଗା କିଛି ଆଉ। ଗମେଣ୍ଟ ପ୍ରିପିୟାର ବି ହଉଛି ଆଉ। ଓ ଆଜ୍ଞା।
ଆପଣ କଣ ପଢେଇଛନ୍ତି?
ମୁଁ ବି ସେ ପ୍ଲସ୍ ଥ୍ରୀ କମ୍ପ୍ଲିଟ କରିଛି।
ଓହୋ ପ୍ଲସ୍ ଥ୍ରୀରେ କୋଉ ଅନର୍ସ ଥିଲେ?
ନାଇଁ ଏତେ ବି ଭଲ ପାଠ ପଢିନି ଯେ ଅନର୍ସ ମିଳିବ। ମୁଁ ପାସ୍ ଆମ ବେଳେ ପାସ୍ ସିଷ୍ଟମ। ତମ ବେଳେ ଏବେ ସେ ସେମିଷ୍ଟାର ନା ଆମର ସେତେବେଳେ ପାସ୍। ଥିଲା ଗୋଟେ ଅନର୍ସ ଥିଲା।
ମାନେ ମୁଁ ବୁଝିପାରିଲିନି ପାସ ସିଏ ପୁଣି କେମିତି?
ହଁ ମାନେ ନର୍ମାଲ କିଛି ଅନର୍ସ ନାହିଁ।
ମାନେ ପଢ଼ିବ ସେଥିରେ କଣ?
ତମେ ଯୋଉ ଗୋଟେକୁ ନେଇକି ପାସ୍ ରେ ନବ। ଆଉ କଣ ମାନେ ଗୋଟେ ସବଜେକ୍ଟକୁ ନେଇ ତା ଦେହରେ ପଢିବ।
ଓହୋ ମାନେ ଆମର ଏବେ ଅଛି। କି ଗୋଟେ ଧର ଆମେ ଅନର୍ସ ନଉଛୁ। ତା ସହିତ ଆମର ଇଲିପ୍ ଟିଭ ରହୁଛି। ଯେଉଁଟା ମାଇନର୍ ଯେଉଁଟା ଆପଣ ଯେଉଁଟା ମାନେ ପାସ୍ ସବଜେକ୍ଟ। ଯୋଉଟା ମାନେ ଆଗରୁ ଯୋଉଟା କୁହା ହଉଥିଲା। ସେଇଟା ବି ସେଇଟା ବି ରହୁଛି। ମାନେ ମୁଁ ପର ସେମିଷ୍ଟର କଥା କହୁଛି। ସେଇଟା ବି ରହୁଛି। ଆଉ ତାପରେ ଆମର କମ୍ପଲସରୀ ପେପର ରହୁଛି। ଆଉ ଭି ଏ ସି ଗୋଟେ ଆଡ ହେଇଛି। ଆମେ ଯେହେତୁ ଏଥର ଏନି ଇ ପି ପିଲା ଭି ଏସ ସି ଆଡ଼ ହେଇଚି। ଏ ସି ସି ମାନେ ହେଥିରେ ମ୍ୟାଥ ଆଡ଼ ହେଇଚି ଏଇ ସବୁ ସବୁ ରହୁଛି। ଆପଣ କଣ ଖାଲି ସେଇ ଗୋଟେ ସବଜେକ୍ଟ ଉଠିକି ପଢୁଥିଲେ?
ନାଇଁ ନାଇଁ ନାଇଁ ଆମର ତମର ଯେମିନ୍ତି ଅନର୍ସ ଥିଲା ଅନର୍ସ ଟିକେ ପ୍ରାୟରିଟି ଟିକେ ଅଧିକା ତା ସହିତ ଦେଖ ଆମେ ଅନର୍ସରେ ବି ସେଇ ଅନୁସାରେ ଯେମିତି ତମ ଅନର୍ସ ଚୁଜ୍ କରୁଛ ସେମିତି ଆମେ ପାସରେ ବି ସବଜେକ୍ଟ ଚୁଜ୍ କରୁୁଥିଲୁ। ତା ସହିତ ଆପଣଙ୍କର ଯେମିତି କହିଲେ ଇଲେକ୍ଟିବ ତା ସହିତ ସାଇଟ ଯାହା ରହୁଛି ଯେମତି ଆମର ଥିଲା ଏବେ ତ ନୂଆ ଆପଣ କହୁଛନ୍ତି କଣ ଆଡ ହେଇଛି ଆମର ସେ ସେ ସବୁ ନଥିଲା ଆଉ
ଓହୋ
ଆଜ୍ଞା
ବୁଝିପାରିଲ
ସିଷ୍ଟମ ବଦଳୁଛି ନା ଏଇନା ତ କଥାରେ ନାହିଁ ଆମେ ଯେବେ ପାଠ ପଢା ସା ମାନେ ମୁଁ ମୋ ପିରିୟଡ ଟାଇମ କଥା କହୁଛି ଯେତେବେଳେ ଆମେ ପାଠପଢା ଛାଡିଲୁ ସେଇ ଟାଇମରେ ସବୁ ସବୁ ମାନେ ବହି ଆଉ ସିଲାବସ ସବୁ ଚେଞ୍ଜ ହେବ ଆମେ ଛାଡିଲୁ ସ୍କୁଲ ଚେଞ୍ଜ ଆମେ ଛାଡିଲୁ ସ୍କୁଲ ସବୁ କୋଡ଼ିଏ କୋଡ଼ିଏ ବାଇସରୁ
ମାନେ କୋଡିଏ ବାଇଶରେ ପ୍ଲସ ଥ୍ରୀ ସରିଲା
ନା କୋଡିଏରେ ସରିଲା ପ୍ଲସ ଥ୍ରୀ
ଓହୋ
ଆଜ୍ଞା ସେତେବେଳେ ଏତେ ମାନେ ତମର ଯେମିତି ସେମିଷ୍ଟାର ଭଳିଆ ଥିଲା ଆମର ସେତେବେଳେ ସେମିଷ୍ଟାର ନାହିଁ ଆମେ ଜଷ୍ଟ ମୋର ସେଇଟା ସରିଲା ତ ତାପରେ ସେମିଷ୍ଟାର ଲାଗୁ ହେଲା
ଆଉ ସେତେବେଳେ କେମିତି ଏକ୍ଜାମ ହୁଏ?
ଆମର ଉ ଛଅ ମାସିଆ ବର୍ଷିକିଆ
ହଁ ତ ଏ ସେମିଷ୍ଟାର ବି ତ ସେମିତି କି ଗୋଟେ ବର୍ଷରେ ଦି ଟା ସେମିଷ୍ଟର ରହୁଛି
ହୁଁ ସେମିତି ରହୁଛି ସେଇ ସିଷ୍ଟମ ଖାଲି ବଦଳେଇ ଦେଇଛି ନା
ସେମିଷ୍ଟାର ତମର କମ କମ ଲେଖା ରହୁଛି ଆମର ଏକାଥରେ ଅଧିକା ଲେଖା ମାର୍କ ରହୁଥିଲା
କେତେ ମାର୍କ?
ଶହେ ଗୋଟେ ସବଜେକ୍ଟ
ହଁ ଆମର ବି ତ ଗୋଟେ ସବଜେକ୍ଟ ଶହେ
ଯୋଉସେ ନର୍ମାଲରେ ଯୋଉ ଗୋଟେ କଣ ସବଜେକ୍ଟ ରହୁଛି ନା କମି ଯାଉଛି ତମର।
ନାଇଁ ଆମର ସବୁ ମାନେ ଆଗରୁ ଯାହା କମ କମ ଥିଲା ବାକି ମୁଁ ଯୋଉ ବର୍ଷ। ମାନେ ଆଡମିସନ କଲି ମାନେ ମୋ ବର୍ଷଠୁ ହିଁ ଏନତି ଲାଗୁ ହ। ତ ଆମର ସବୁ ସବଜେକ୍ଟ ସହେ।
ହ ହ ହ ନା ତମର ଏବେ ସିଷ୍ଟମ ଅଲଗା ଆମର ସେଥିରେ ଅଲଗାଥିଲା।
ଆଜ୍ଞା ମାନେ ଆପଣଙ୍କର। ଲକ୍ଷ୍ୟ କଣ ମାନେ ପଢାପଢି ପରେ ଟିଚର୍ ସିପ ନା କମ୍ପିଟେଟିଭ୍ ପ୍ରିପେ।
କମ୍ପିଟେଟିଭ ଲାଇନେ।
ହୁଁ ହୁଁ କିଛି ଆସ ନାଇଁ ନାଇଁ।
ଘରେ କଣ କହୁଛନ୍ତି ମାନେ କୋ ଲାଇନ ରେ ଯିବାକୁ ଘରେ କହୁଛନ୍ତି।
ଘରେ ସେମାନେ ମୋ ଉପରେ ଛାଡିଚନ୍ତି କି? କରିବାର ତ ମତେ ଅଛି ପଢ଼ିବାର ତ ମତେ ଅଛି। ତେଣୁ ଡିସିସନ୍ ନବାର ରାଇଟ୍ ବି ମୋ ପାଖରେ ଅଛି।
ଆଜ୍ଞା ହଁ ହେଇଟା ତ ଠିକ୍ କଥା ଆପଣ କୋଉଟା ଚାହୁଁଥିବେ।
କାରଣ ମେନ୍ କଥା ହଉଚି ମୁଁ ମୋର ଯଦି ମୁଁ ମୁଁ ସେ ଘରେ କହିବି କିି ତୁ ଗୋଟେ ଭଲ ଶିକ୍ଷକ ହେଇଯାଆ। ଛୁଆଙ୍କୁ ପଢ଼ା। ମାନେ ଆଜିକାଲି କହୁଚନ୍ତି ନାଇଁ କି ଝିଅ ମାନଙ୍କ ପାଇଁ ସବୁଠୁ ସେଫ୍ ଜବ୍ ହଉଚି ଟିଚର ମାନେ ଏମିତି ଲୋକଙ୍କ ହିସାବରେ। କିନ୍ତୁ ମୋର ଗୋଟେ ଜିନିଷରେ ଇଚ୍ଛା ନଥିବ। ମୁଁ ଜବରଦସ୍ତ ହେଇକି ଯିବି। ତ ସେଇଟା ହବନି ନାଁ ଆଉ ଗୋଟେ ଜିନିଷରେ ମୋର ଇଚ୍ଛା ଥିବ। ମୁଁ ସେଇଟା ଯେତେ କଷ୍ଟ ହେଲେ ବି ମତେ କଷ୍ଟ ଲାଗିବନି କାରଣ ମୋର ପରା ସେଥିରେ ଇଚ୍ଛା ଅଛି। ସେଇଟା ହଉଛି କଥା।
ହଁ ବୁଝିପାରିବେ ଏବେ ଆପଣଙ୍କ କଥା ଯୋଉଠି ଇଚ୍ଛା‌‌ ଶ ସେ ଯୋଉଟାରେ ଯିବ। ସେ କାମଟା ସହଜ ଲାଗେ।
ଆଜ୍ଞା।
ଯାହା ହଉ ଗୋଟେ ଜିନିଷ ତ ଆପଣଙ୍କ କତୁରୁ ଶିକ୍ଷିବାକୁ ମିଳିଲା ଯେ ଯେ ଯାହା ହଉ ଯୋଉ ଜିନିଷରେ ଇଚ୍ଛା ଶକ୍ତି ଥାଏ। ନିଜର ସେ କାମଟା ସହଜ ଲାଗେ।
ଆଜ୍ଞା
ଠିକ୍ ଅଛି ଆଜ୍ଞା। ଆଉ ଠିକ୍ ଅଛି ତଥାପି ଆପଣଙ୍କୁ କଣ ମାନେ ବ୍ୟାଙ୍କିଙ୍ଗ ଲାଇନ ନାଁ ଏମିତି କ୍ଲରିକା।
ସିଭିିଲ୍ ସର୍ଭିସ୍।
ହଉ ଆଉ ଗ୍ରେଟ୍ ଶୁଣି ତ ଗୋଟେ ଭଲ ଚଏସ୍ ଲାଇନ୍ ଟା। କଣ କରୁଚନ୍ତି ଶୁଣିକି ବି ଭଲ ଲାଗିଲା।
ହୁଁ
ଆଜ୍ଞା ଜେଷ୍ଟାଲ୍ ଦିନଠୁ ପଢ଼ାପଢ଼ି ସେ ବିଷୟରେ ଟାଇମ୍ ଦିଅନ୍ତୁ ଉଁ ମାନେ ଷ୍ଟଡି କି। ଆମେ ତ ସିନା ସେ ଟାଇମରେ ପିଲାଳିଆମି କଲୁ ଫାଜଲାମି କଲୁ। ସେତେ ପଢ଼ି ପାରଲୁନି ସେଟା ଆମର ଭୁଲ ଥିଲା। ଉଁ ଯୋଉଠା କି ଆମ ଭୁଲ ପାଇଁ ଆମେ ପଢିପାରିଲୁନି। ଆପଣ ଦିଅନ୍ତୁ ଆପଣଙ୍କର ବେଷ୍ଟ୍ ଆଉ।
ଆଜ୍ଞା।
ଠିକ୍ ଅଛି ମୋର ଗୋଟେ କଲ୍ ଆସୁଚି। ମୁଁ ତାଙ୍କ ସହିତ କଥା କି ଆପଣଙ୍କୁ କଲ୍ କରୁଚି ଆଜ୍ଞା। ରହିଲି ଆଜ୍ଞା। ଜୟ ଶ୍ରୀ ଜଗନ୍ନାଥ। ଆଁ